ଓ
ହଁ। କଣ କରଥିଲ?
ମ ଶୋଇବା ବସିଥିଲି।
ଆଚଛା ଆଛା ଖାଇସ ଖସି
ହଁ ହଁ କେତଳୁ ଖାଇ ସାରିଲଣି?
ହଁ ହଁ, କଣ ଖାଇଲ?
ଆମର ଭଜା ଆଉ ଆମ୍ବମି
ଟିକେ ପରଟା ଅଣ୍ଡାଆଳୁ କଷା, ମର୍ଛା
ହ ହଁ ଓହୋ କେତେବେଳେ ଖାଉଛି ରୁ ନା ବା ଶୋଇନି ଆଜି ହିଁ ଏତେ ଲେଟ ରେ ଶୋଇଛି ଶୋଇ ପଡେ ଜଲ୍ଦୀ ଆଜି ଲେଟ ହେଲାଣି ପୁରା।
ହୁଁ ହୁଁ
ତମ୍ ସିଏ ସୋଇ ପଡ଼ିଲାଣି? ତା ନାଁ କନ୍ ସେଇ ଦୁଡୁ ଦୁଡୁ ତ ହ୍ୟାଲୋ ଶୋଇ ପଡ଼ିଲେଣି? ସେ ରାସ୍ତାରେ ଉଠୁଛନ୍ତି ନା ନା ଉଠୁନ ଆଉ। ଆଉ ଘରେ ସମେ ଶୋଇପଡ଼ିଲେନି?
ହୁଁ ହୁଁ
ହଁ ଆମର ବି ସେ ଶୋଇଲୁଣି ଶୋଇବାକୁ।
ବର୍ଷା ହେଇଛି ସିଆଡେ,
ନାଆ ଆଜି ତ ବେଶି ଗରମ, ଆଜି ପ୍ରବଳ ଗରମ,
ଆଜି ବହୁତି ଗରମ ହଉଛି ରାତିରେ ବି ଟିକେ ଥଣ୍ଡା ଭଳିଆକୁ କ ଦି ତିନି ଦିନ ହବ ଆ ଏ ଜମା ଥଣ୍ଡା ନାଇ,
ହଁ ବା ଆଜି ବେଶୀ ପୁରା ଗରମ ହଉଚି। ଉ ହୁଁ ପ୍ରବଳ ଆଜି ଲାଗୁଛି ପବନ ବି ନାଇ ଛାତ ଉପରେ ଟିକେ ଆଜି ପବନ ହେଇଛି ନହେଲେ ଏ ଘରକୁ ବେଶୀ ଆଜି ଗରମ ବର୍ଷା ଟିକେ ସନ୍ଧ୍ୟାବେଳେ ହେଇଯାଏ ଏବେ ସବୁ ଦିନ ତିନି ଦିନ ହେଲା ଏବେ ଯମା ହଉନି।
ଏ ବର୍ଷା ନହେଲେ ଟିକେ ଗରମ କମ୍ ହୁଅନ୍ତା ଗୁଳୁଗୁଳିଆ କମ୍ ହୁଅନ୍ତା।
ହଁ ଗୁଳୁ ଗୁଳି ବେଶି ହଉଛି। ହଁ ଏ ସ ଆଜି ଦିନ ସାରା ଯେତିକି ନଥିଲା ଚାରିଟା ବେଳ ପରଠୁ ବେଶୀ ଗୁଳୁଗୁଳି ହେଲା।
ହୁଁ ପୁଣି ଆମର ଏପଟେ ଲାଇନ କଟୁଛି ଆମର ଇନ୍ ଭେଟ୍ ଭେଟର ଅଛି ବୋଲି ଟିକେ ଖାଲି ଜଣା ପଡୁନି କିନ୍ତୁ ବହୁତ ଲାଇନ କଟୁଛି
ହଁ ହଁ ନାଇ ଆମର ଆଜି କାଟିନି
ଏଇ ଯୋଉ ବର୍ଷା ହେଇଥିଲା ଏଇଠି କଣ ଭାଙ୍ଗି ଯାଇଚି କାଲି ଯୋଉ ହେଇଥିଲା ସି ତାକୁ ସଜାଡ ସଜଡି କ ଦି ଘଣ୍ଟା ଲାଇନ୍ ଦଉଛନ୍ତି ଘ
ଏମିତି ହେଲେ ବେଶୀ ବିରକ୍ତ ଲାଗିବ ସନ୍ଧ୍ୟା ବେଳେ ହଁ କାଟି ଦବ ଯୋଉ ଟାଇମ୍ ରେ ରହିପାରିବ ସେଇ ଟାଇମ୍ କାଟିଲେ ହଁ ଚାଲିବ ସ ସକାଳୁ ସକାଳୁ ଟିକେ କା କାଟିଦବ ଯଦି ସାତଟାରୁ ଆଠଟା କି ଚାରିଟା ପାଞ୍ଚଟାରୁ ଛଅଟା ଏମିତି କାଟିଲେ ରହିହବ ରାତିରେ ଦିନରେ େ ଦେଲେ ଆଉ ରହିହଉନି
ଭାର୍ତା ଗୁତେବେଳେଆ କାଟିଲ ରହିବ
ହଁ ହୁଁ ଆଗରୁ କେନ୍ତୁ ପାୱାରକୋଟ ହୁଏନି ଜାଣି ନା ଜାଣ ସନ୍ଧ୍ୟା ବେଳେ ସକାଳେ ଦିଳା ଘଣ୍ଟାଡେ ଘଣ୍ଟା ଟେ କଟିବ ଏଇ ଖରା ଦିନିନଁ କେଟେ ହଁ ହଁ ସବୁଦିନ ସବୁଦିନ ଘଣ୍ଟା ଡେଲେ କାଇ କଟିବ ମାନେ ପାଞ୍ଚଟା ର ଛଅଟା କି ଛଅଟାରୁ ସାତଟା ଖ ସେମତି ଆମେ ଯେତେବେଳେ ଛୋଟ ହେଇଥିଲୁ ଆମେ ପାଠ ପଢିଲା ବେଳେ ସ୍କୁଲରେ ସେ ଟାଇମ କା
ହମ୍ପାଇନ୍
କଣ ପାଇଁ ଏଇ ମାନେ ଇଲେକ୍ଟ୍ରିକ ମାନେ ଇଏ ପାଇଁ ବୋଧ ସେ ପାଇଁ କି କଣ ଜଣେ ଆଗରୁ କାଟୁଥିଲା ସୁଖର ଦିନ ହିଁ କେତେ ସକାବେଳେ ସନ୍ଧ୍ୟାବେଳେ ଦିଗ ହଁ ସେମତି କାଟିବ ଭଲ ଏବେ ବି ଏବେ କାଟିବା କଥା ସେମତି କେତ କେତେ ଇଲେକ୍ଟ ମାନେ ବଞ୍ଚିିବହିବେ ନା
ଶିପଦିନେ କାଟଦିନ୍ତୁ
ହଁ
ସେତେବେଳେ ପୁରା ରାତି ସାରା କାଟିଦିଅ ଆମକୁ ଜଣା ପଡିବଣିି
ସମସ୍ତେ ଯୋଉ ଏସି ଲଗଉଛନ୍ତି ଯୋଉମାନଙ୍କର ଏସି ନାହିଁ ସେମାନେ ଶୋଇପାରୁନାହାନ୍ତି
ହୁଁ
ଗୁଲଟେ୍ରକୁ ନେଇଛୋଇ ପାରୁନା ସମୋସେ ମାନେ ଏବେ ବାର ବର୍ଷ ସମସ୍ତ ଏମିତି ସବୁ ଏସି କେତେ ସମସ୍ତେ କିଣିଲେଣି
ସମସ୍ତଙ୍କ ଘରେ ଗଟେ ଗୋଟେ ଗୋଟେ ବି ଖାଇଛି ସମସ୍ତ ହଁ
ହଁ ହଁ ହଁ ମା ଏବେ ଏତେ ଯୋଉ ଗରମ ହଉଛି ଏତେ ଗରମ ଯୋଉ ହଉଛି ବେଶୀସି ମାନେ ସମସ୍ତଙ୍କ ଘରେ କି କୋଉ ଜିନିଷ ଥାଉ କି ନଥଉ ଆସିଥିବ ଏଇ ବର୍ଷ ଦେଖିବା ଜୁଲାଇ ମାସ ବି ଗରମ ହବ ଅଣସରରେ ଠାକୁର ରହିବେ ନା ଷୋହଳ ଦିନ ପୁରା ସେତେବେଳେ ଦେଖିବ ଦମିତି ଗରମ ହବ। ହୁଁ ଏଇ ମାସ ହେଇଯାଇଥିଲେ ଭଲଇଥାନ୍ତା ଦି ଯୋଉ ଦିଟା କଣ ମାସ ପଡୁଛି ନା। କିଇ ମାସ ଗୋଟେ ଦି ମାସ ଦିଟା ପଡୁଛି। ସେଥିପାଇଁ ଏମଥର ହେଇନି ଲେଟ ରେ ହେଲା।
ଓନୁ ଜନ୍ମଦିନ ସୁତିଆ ମନୁ ଜନ୍ମଦିନ ସୁତିିବା ପୁରୁରରେବାସନା ପୂର୍ଣ୍ଣିମା ଦିନ ବି ବଟେ
ଓହୋ ହୋ। ମାନେ ବଡେ ଟୋର୍ନ ସାରେ ନା ତୀର୍ଥାନୁସାରେ ଦେବସ୍ନାନ ପୂର୍ଣ୍ଣିମାରେ
ତିଥି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମାରେ ଡେଟ ଅନୁସାରେ ଛଅ ତାରିଖ
ଓ ଜୁଲାଇ ଛ।
ହୁଁ।
ସେ ଆମର ମୋ ମାନେ ବାବା ନାହାନ୍ତି ମରିଯାଇଛନ୍ତି ନା ଦେବସ୍ନାନ ପୂର୍ଣ୍ଣିମା ପରଦିନ ହଉ ତାଙ୍କର ଶ୍ରାଦ୍ଧ ତିରିଶରେ ଦେବସ୍ନାନ ପୂର୍ଣ୍ଣିମା ଅଣତିରିଶ ରେ ଦେବସ୍ନାନ ପୂର୍ଣ୍ଣିମା ନା ତିରିଶ ସେଇଟରେ ତାଙ୍କର ସାଧ ନା କଣ? ହଁ।
ମୁଁ ମୁଁ ତିଚି ମୋର ଆମର ସ୍ଥି ବହୁତ କମ ବହୁତ କମ ଏମତି ଗୋଟେ ଗୋଟେ ବର୍ଷ ତିଥିରେ ପଳୁ ନହେଲେ ସବୁ ତିଥିରେ ଏମିତି ଠାକୁରଙ୍କ ପାଖେ ପୂଜା କରିକିନା ଖେଚୁଡି ଫେଚୁଡି ଆଣିକିନା ନବାପ ଘରେ ଦିଆ ହୁଏ କେକ୍ ଫେକ୍
ହଁ ହଁ ଆ। ଆଗରୁ ଆମର ଘରେ ସେଇ କାକରା ପିଠା କରାହବ କ୍ଷିରି କରାହବ ପୂଜା କରିକି ଭଲଟା ହବ।
ହ ହଇ
ଏବେ ତ ସମସ୍ତାଇଛି। ହୁଁ। ଡେଢ ଅନୁସାରେ ଆଣିକି କେକ୍ କରା କାଟିବେ ସମସ୍ତେ।
ନାଇଁ ମୋର ସକାଳେ ପିଠା ପିଠା ଆ ଖେଚୁଡି। ଆଗରୁ ପିଠା ଦିଆ ହଉଥିଲା। ମମି କହିଲେ ଏତେ ପିଠା କରି କଣ ଦବା ନନା କୁ ଚାଉଳ ସବୁ ଦେଇ ଜିନିଷ ଦେଇଥଦେଲେ ବା ବା ଯାଇକି ଟିକେ ଦେଖିଦେଲେ ଖିଚୁଡ଼ି ଡାଲମା କରିକି ଆମେ ଦେଇଦବା।
ଆଉ କେତେ ଲୋକଙ୍କୁ ମାନେ ସମସ୍ତଙ୍କୁ ଘରେ ଦଉଛି। ଛ। ହଁ। ଓ ସମସ୍ତଙ୍କ ଘରେ ବାଣ୍ଟୁଛ ନା କଣ
ହୁଁ ଏଇଠି ମୁଁ ଆର ବର୍ଷ ତ ରହି ନଥିଲି ଏଠି ନା ମୁଁ ଘରେ ଥିଲି। ଆର ବର୍ଷ କଣ କର ତିବା ପଢ଼ୁଛ ମୁଁ ଜାଣିନି ଆ
ହଁ ହଁ। ହୁଁ। ଏଇ ମୋର ବିଷୟ ଏପ୍ରିଲ ବାର। ଖରାରେ ଯେ ଏ ଖରା ସେତେବେଳୁ ଖରା ଷ୍ଟାର୍ଟ ହେଇଥାଆନ୍ତା। ଖରା ଦିନେ ଆର ବର୍ଷ ତ ମୋ ସେୟା ପା ମୋ ଝିଅ ଜନ୍ମ ବେଳେମ ଭାବ୍ ଟେନସନ୍ ରେ ଥିଲେ।ମାନେ ବାର ଦିନ ଯାଇ ଛୁଆଁ ଥାଏ ନା। ଅନ୍-ଅ ମାନେ ଆମ ଖରା କେମିତି ରହିବି ବୋଲି ଟେନସନରେ। ପୁରା ଥିଲୁତ୍ ବହୁତ ଗରମ ଆମ ଘରେ। ତମ୍ ତ ମେଡିକାଲରେ ମୋ ଝିଅ ଦେହ ଖରାପ ଥିଲା ଯେ ଜ ମୁଁ ପା ସତ୍ ପନ୍ଦର ଷୋହଳ ଦିନ ମେଡିକାଲ ରେ ହିଁ ରହିଯାଇଥିଲୁ।
ତାର ବର୍ଡେ କେବେ?
ତାର ହେଲା ମାର୍ଚ୍ଚ ଏକୋଇଶ।
ହୁଁ ହୁଁ।
ସେତେବେଳକୁ ସମସ୍ ମାନେ ମେଡିକାଲରେ ହିଁ ଛୁଆଁ ସରିଗଲା। କିଛି ମାନେ ଗରମ ହିଁ ଜଣା ପଡୁନଥିଲା। ଆସିଲା ପରେ ବହୁତ ଗରମ ହେଲା। ବହୁତ। ଏ ଏବେ ତ ତାକୁ ବେଶୀ ଥଣ୍ଡା ଦରକାର। ଛୋଟ ବରଗୁଡ଼ା ଆଜି ତା ପାଟିରେ ଦେଲି ଯେ ପାଟିରୁ ଜମା କାଢ଼ିଲାନି ସେମିତି ପାଟି ଭିତରେ ରଖିଲାହାଆ। ତମେ ଚ ସମସ୍ତେ ମାନେ ଗୋଟେ ରୁମ୍ ରେ ଶୁଅ ନା ଆଉ କା ରୁମରେ ତମେ ଶୁଅ?
ଗରମ ସମସ୍ତଙ୍କୁ ହଉଛି ମୋର ଦିଦି ଝିଅ ଆଇଥାନ୍ତା ଯେ ଆମେ ତାକୁ ମନା କରିଦେଲୁ କହିଲୁ ଆସନା ଏଠି ଲାଇନ୍ ବାଇନ୍ କଟୁଛି ଜମା ଗରମରେ ରହିପାରିବନି।
ହଁ ଛୋଟ ପିଲା ନା। ଆଜି ମୋ ଝିଅ ଦେହ ଭଲ ନାହିଁ ଏ ସପ୍ତାହଟା ହେଲା ତା ପେଟ ଖାଲି କଣ ହଉଛି, ଏ ଗରମକୁ ସମ୍ଭାଳି ପାରୁନି ଜମା ଏତେ ଗରମ ହଉଛି ଯୋଉ।
ହଁ ସିଏ ପୁଣି ଛୋଟବଳୁ ତାର ଏସିିରେ ରୁହେ ଏଠି ଆସିବ ଜମା ନଥିବ ଏସିି। କି ଲାଇନ୍ କଟୁ ବାରମ୍ବାର ଆମ ଇନ୍ ଭେଟର ଟା ଏସି ରେ ନାହିଁ କନେକ୍ଟ। ଛୁ ମାନେ ଏତେ ବଡ଼ ଏମଛ ଫ୍ୟାନ ଚାର୍ ପାଞ୍ଚଟା ଅଛି। ଏମିତି ଖାଲି ଅଛି ତ ସେି ରହିପାରିବି ଲାଷ୍ଟ ତାହେଲେ ବେକାର ଟାରେ ଗରମ ଦିନ ସରୁ ଆଗେ
ପାଠ ପଢିଲେ ଆଉ ଗରମ ଦିନ ସରିଲା ଆସିପାରିବନି କେତେ ବଡ କି?
ଛୁଆ ଟା ମ ଜନ୍ମ ହେଇଛି ତା ତାକୁ ବର୍ଷେ ବି ହେଇଛି। ହୁଁ
ଓହୋ ନାଇଁ ସେ ବେଶୀ ରହିପାରିବେନି ତାପରେ ଦେଖ ମାନେ ଚେଞ୍ଜ ହେଲେ ବି ଜାଗା ପିଲା ମାନଙ୍କର ଦେହ ଖରାପ ହବ ଏଇ ଗରମକୁ। ଛୁଆର ହେଇପାରିବନି ଆମ ଆ ହତ ତ ଟଡି ପକେଇ ଯେତେ ଗରମ ଯେହେ ୋଟା ଥିଲାବେ ଜମା ସହିପାରେ ନାଲି ଦେଉ ସାର ହେ ଯାଇ ତାର
ଛୁଆ ଗୁରା ମାନେ ଏତି ଟିକେ ଗରମ ଗରମ ଲାଗେ ମାନେ ଟିକେ ଅସୁବିଧା ଅସୁବିଧା ଲାଗେ
ହଁ ହଁ ଏବେ ତ ଯାହା ଥଣ୍ଡାାରେ ସେ ରହିଲାନି ଟିକେ ମାନେ ଖରା ଟା କମିଲେ ସବୁ ବାହାରିବ ଥଣ୍ଡା ତାର ତ ଥଣ୍ଡା ଦେହ ତାକୁ ଥଣ୍ଡା ଛାଡ଼ି ହ ନି ଯାଉମା ଥଣ୍ଡା କଫ ତାର ସବୁବେଳେ ରହିଥିବ
ଛୁଆ ଯାହା ମାନ ଏବେ ଯାହା ହଉଛି ସତ ଛାଡ଼ି ବଡ ହେଲେ ଥଣ୍ଡା ରହିଲେ ବହୁତ ପେନଛ
ହୁଁ ତମ ଦିଦିଙ୍କ ଛୁଆ ମାନେ କେବେ ଜନ୍ମ ଅଥିଲେ ତ
ହାଁ
ତମ ଦିଦିଙ୍କଛ ହଉ ରଖିଦିଅ ତାହେଲେ ହେଲେ
ହଉ ହଉ ରଖୁଛିେ,